ହାଲୋ ଭାଇ। ହଁ କଣ କରୁଛନ୍ତି?
କିଛି ନାହିଁ ବସିଛି ଆଉ ଆପଣ।
ହଁ ମୁଁ ଏଇ ଖାଇସାରିକି ବସିଛି ଆଉ।
ଆଉ ସନ୍ଧ୍ୟା ସମୟରେ କଣ କରୁଛନ୍ତି?
ହଁ ଏଇ ସନ୍ଧ୍ୟା ସମୟରେ ଏଇ। ଯାଇଥିଲି ଟିକେ ମନ୍ଦିର। ଆଉ ଏଇନା ଶିବ ପାର୍ବତୀ ଙ୍କ ବିବାହ ସରିଛି ନା।
ଆଜ୍ଞା।
ଏ ମନ୍ଦିରରେ ଟିକେ ଚାଲିଛି ଆମର ପୂଜା ପାଠ ଚାଲିଛି।
କଣ ଚାଲିଛି ମନ୍ଦିରରେ ଏବେ?
ମନ୍ଦିରରେ ଏବେ ଗଲା ନାଇ ଶିବ ପାର୍ବତୀଙ୍କ ବିବାହ ଗଲାନି।
କଣଟେ?
ଶିବ ପାର୍ବତୀ ଙ୍କ ବିବାହ ଗଲାନି।
ହଁ ହଁ ହଁ ହଁ ହଁ।
ତାପରେ କାଲି ଗଲା ଶୀତଳ ଷଷ୍ଠୀ।
ଆଜ୍ଞା, ଆଜ୍ଞା।
ତା'ପରେ ଆଜିଁ ପୂଜାପାଠ ଚାଲିଚି ଆଉ।
ଓହୋ, ଆପଣ ମନ୍ଦିର ପୂଜକ କି?
ନାଇଁ, ନାଇଁ, ନାଇଁ, ଆପଣ ସେଇଠି ପେ ମାନେ ଘର ପାଖେରେ ସେଠି ହଉଛି ତ?
ଆମ ହଁ, ମା ଠାକୁରଙ୍କ ପ୍ରତି-ଇ ଭକ୍ତି ପ ଭକ୍ତି ଅଛି। ଆଚ୍ଛା, ଆଚ୍ଛା, ହ ହ, ହଁ।
ଲି ବୁଲାବୁଲି କରିକି ଆଇଲି।
ଆଚ୍ଛା, ଆଚ୍ଛା।
ଜଳଖିଆ ଭୋଗ ଟିକେ ଖାଇଦେଇକି ଆଇଲି ଆଉ। ତମ ଆଡେ ସେଠି ନାହିଁ କି ସି ଶିବ ମନ୍ଦିର ନାହିଁ କି?
ହଁ, ଆମର ଘର ପାଖଠାରୁ-ରୁ, ଅଁ ଗୋଟେ କିଲୋମିଟର ଖଣ୍ଡେ, ଗୋଟେ କିଲୋମିଟର ନାଇଁ ତିନିଶ ମିଟର ଖଣ୍ଡେ ହବ, ଶିବ ମନ୍ଦିର ଗୋଟେ ଅଛି।
ହ
ଶିବ ମନ୍ଦିର ଅଛି-ଇ, ଆଉ-ଉ ଜଗନ୍ନାଥ ମନ୍ଦିର ଅଛି। ଆଉ-ଉଁ ଆ, ମା ତାରିଣୀଙ୍କ ମନ୍ଦିର ଗୋଟେ ଅଛି ଆଉ।
ଉଁ। ଆମର ତ ଏବେ ଗୋଡ଼େ ନୂଆଁ ଆଇ ଡି ଗୋଡ଼େ ସେ ନ ଜଗନ୍ନାଥ ମନ୍ଦିର ହେଇଛି। ନୂଆଁ ମନ୍ଦିର ଗୋଟେ ହେଇଛି। ଆଉ ସକାଳେୁ କଣ ଖାଇଥିଲେ?
ସକାଳୁ-ଉ
ଜଳିଖିଆରେ-ଏଁହଃ ଚା'-ଆ ବିିସ୍କକୁଟ୍ ଖାଉଛି, ଏ ଖାଇଥିଲି ଆଉ।
ଅ, ହଁ।
ଆପଣ? ଖରାବଳେ ଆଜି ତ, ରବ୍ ବାର ଥିଲା। ରବ୍ ବାରରେ, ନନ୍ ଭେଜରେ-ଏ ମାଛ-ଅ, ଭାତ ଆଉ।
ଅଁ ହ।
ଆପଣ କଣ ଖାଇଥିଲେ?
ଆଜି ଚିଙ୍ଗୁଡ଼ି ତକାରୀ ହେଇଥିଲା। ନନ୍ ଭେଜ୍ ଚିଙ୍ଗୁଡ଼ ତକାରୀ
ଆପଣଙ୍କ ସାଡେ ନଦୀ, ନଦୀ ଅଛି କି?
ଏ ନଦୀ, ନଦୀ ନାହିଁ, ଯାଇଥିଲୁ ମାର୍କେଟରୁୁ ନେଇକି ଆଇଲୁ ଆଉ?
ଓହୋ!
ନଦୀ ଅଛି, ଦୂରରେ ଅଛି।
ଓହୋ! ଆପଣ ମାଛ ଧରନ୍ତି? ମାଛ ଧରନ୍ତି, ମାଛ ଧରନ୍ତି?
ହଁ, ହଁ, ମାଛ ଧରା ହୁଏ। ମାଛ ଧରା ହୁଏ ଯେ, ଆମର ଏଇ ନଈରେ ମାଛ ଧରା ନାହିଁ। ନଈ ଯାଇ କେତେ ଦୂର ହେଲାଣି, ନଈରୁ କଣ? ଏଇ ପୋଖରୀ ଫୋଖରୀ ଯେତେବେଳେ ଧରା ହୁଏ। ପୋଖରୀ ମାଛ ଧରିଆକୁ ବଢିଆ ଲାଗେ। ପୋଖରୀ ମାଛ ଧରିବା ହଁ, ହେଁ, ହେଁ। ପିଲଦିନେ ମାଛ ଧରିବା ଜଉ ମଜା!
ଆ ଅ।
ଗାଡିଆରେ ଧରା ହଉଥିବ କାଦୁଅ ହେଇକି ଯୋଉ ଗୋଟା ପୁଣି। ଗଡ଼ିଶ ଧରୁଥିବ ଚେଙ୍ଗ ଧରଥିବ କି ତ ସେଇ ଗଡିଶ ଚେଙ୍ଗ ସିଙ୍ଗି ଆଉ କଣ ଅଛି ଗାଡିଆରେ?
ହଁ। ନା ଆମର ବି ସେଇ ସ୍କୁଲ ଟାଇମରେ ଆମେ ସ୍କୁଲ ଛୁଟି ହେଇଗଲା ପରେ ଆମେ ଆମ ବଡ଼ ଭାଇମାନଙ୍କ ସହିତ ମାନେ ଶନିବାର ଦିନ ହାଫ୍ ଡେ ସ୍କୁଲ ହୁଏ। ତ ସ୍କୁଲ ସରିଲା ପରେ ପୁରା ବଡ଼ ଭାଇ ତଙ୍କ ସହିତ ମାନେ ସେ ମାଛ ଧରିକି ସେ ଗଡ଼ିଆରେ ପୁରା ପାଣି ଶୁଖେଇକି କାଦୁଅ ମାନେ ଅ ହେଇକି ପୁରା ବନ୍ଧ ଦେଇ କରାଯାଏ ସେଇ ଯେଉଁ ବହୁତ ମଜା ଲାଗେ। ତା ପଡ଼ ମା। ତ କିଛି ବି ମାନେ ତାଙ୍କ ସହିତ ଶିଖିବାକୁ ବି ଭଲ ଲାଗେ। ସବୁ ସବୁ କଥା ବଡ଼ ଭାଇଙ୍କଠାରୁ ଶିଖିଛୁ।
ହୁଁ ପିଲା ଦିନେ ସେ ଯବୁ କାମ ସବୁ ଯାଇକି ସବୁ ଆଉ କଣ ଭୁଲି ହବ।
ଆଜ୍ଞା ଆଜ୍ଞା ଆପଣଙ୍କର ଆ ଆଚ୍ଛା ସ୍କୁଲ ଆପଣଙ୍କ ଘର ପାଖରେ ସ୍କୁଲ?
ଆଁ ଘର ପାଖା ପାାଖି ସ୍କୁଲ ଆଉ ଘର ପାଖରେ ସ୍କୁଲ ଅଛି ହାଇ ସ୍କୁଲ ଅଛି ମାଇନାସ୍ ସ୍କୁଲ ଅଛି ଆଉ କଲେଜଟା ଟିକେ ଦୂରରେ।
ଆ ହୋ ହୋ।
ପ୍ଲସ୍ ଥ୍ରି ଯେମିତି ଟିକେ ଟ ତାଠୁ ଆଉ ଟିକେ ଦୁର ଏମିତି ଆଉ?
କଲେଜ କଣ ଚାଲି ଚାଲିକି ଯାଆନ୍ତି ନା ସାଇକଲ ନେଇକି ଯାଆନ୍ତି?
ନା କଲେଜ ଯାଇଥିଲୁ ସାଇକେଲ ନେଇ ଯାଇଛୁ? କଲେଜ ତ ସାଇକେଲ ହିଁ ଥିବ ଆଉ ଗାଡି ତ ବାପା ମା ଦେବେନି? କାହିଁ କି ନା ସାଇକେଲ ନ ଗଲେ ବେ ପିଲା ତ ଯିବେନି ତାପରେ ଗାଡି ତ ଆଲାଉ କରିବେନି କାହିଁକି ନା ସେ ସମୟରେ ତ ପିଲାମାନେ ଯୋଉ ଭଳିଆ ମୁଡରେ ଯାଉଛନ୍ତି।
ଆଜ୍ଞା।
ଆଉ। ସାଇକେଲ ଟି ହିଁ ବହୁତ କଷ୍ଟରେ ମିଳିବ ଆଉ ତାଠୁ ଅଧିକା ଆଶା କରିବାଟା ଭୁଲ।
ହୁଁ ହଁ ହଁ ସିଏ ସାଇକେଲରେ ସାଙ୍ଗ ମାନଙ୍କ ସହିତ ଯିବା ଯୋଉ ମଜା ସିଏ କଣ ବାଇକ ରେ ମଜା ଅଛି ତାପରେ?
ସବୁ ମେଳ ହୋଇକି ଯାଉଥିବେ।
ବାସ୍ ସିଏ ଅଲଗା ପ୍ରକାର ମଜା।
ଏବେ ଆମେ ଦେଖିଲା ବେଳକୁ ପିଲାଙ୍କୁ ହେଇ କାହିଁ ଲାଇନରେ ଖାଲି ଗେଞ୍ଜି ମିଞ୍ଜି ହେଇକି ସବୁ ଯାଉଛ ରାସ୍ତା ଛାଡ଼। ଏବେ ଜାଣିପାରୁଛୁ ଯେ ସେତେବେଳେ କାହିଁକି ଆମେ ସାଙ୍ଗ ହେଇକି ଯାଉଥିନୁ। ସାଇକେଲରେ ଦି ଜଣ ସାଙ୍ଗ ହେଇ ଗଲା ମାନେ ସାଇ ସମାନ ସମାନ ନଗଲେ ଆଉ ଯିବାକୁ ଭଲ ଲାଗିବ କି
ନା।
ଏବେ ଜଣାପଡ଼ୁଛି ଯେ ଆମେ କାହିଁକି ଯାଉଥୁନୁ?
ସେଇ ସାଙ୍ଗସାଥି ମାନେ ଅଛନ୍ତି ନା ମାନେ ଦୂରେଇ ଗଲେଣି?
ନା ନା ନା ଅଛନ୍ତି ସେମିତି ଟର୍ଚ ରେ ଅଛନ୍ତି ଜି ସାଙ୍ଗ
ଆଜ୍ଞା।
ସମେତ ତ ଟଚ୍ ନାହାନ୍ତି କାହିଁକି ନା ସମସ୍ତେ କଣ୍ଟାକ୍ଟ ସିନା ଥିଲେ କାହା ସହିତ ସବୁବେଳେ କିଏ କଥା ହବ?
ଆଜ୍ଞା।
ଆଉ ତମେ ତ ଯୋଉଠି ରହିଲ ସେଇ ସେଇ ଏରିଆରେ କଣ୍ଟାକ୍ଟ ରହିଲା।
ହଁ।
ଆଉ ସାଙ୍ଗମାନଙ୍କ ସହିତ ସବୁ ସାଙ୍ଗମାନଙ୍କ ସହିତ କେବେ କଣ୍ଟାକ୍ଟ ରହି ପାରିବନି ତମେ ଚାହିଁଲେ।
ସାଙ୍ଗସାଥି ମାନେ କଣ ସବୁ ଗାଁ ପିଲା ନା ବାହାର କିଛି ବାହାର ଗାଁ ପିଲା ନା ବାହାର
ନା ବାହାର ପିଲା ଅଛନ୍ତି ନାଁ ଗୋଟେ କଲେଜ କୁ କଣ ଗୋଟେ ଗାଁ ପିଲା ଯିବେ କି? ଦଶ ପନ୍ଦର ଗାଁରୁ ଗାଁ ପିଲା ଆସିକି କିଏ ବାହାରୁ ଆସିବ।
ଆଜ୍ଞା ଆଜ୍ଞା।
ଆଉ ସମସ୍ତଙ୍କ ସହିତ ସାଙ୍ଗ ତମେ ହାଇସ୍କୁଲରେ ଥିଲାବେଳେ ତମର ଧର ପୁଅ ପିଲା ସାଙ୍ଗ ଥିବେ କୋଡ଼ିଏ ବାଇଶି ଜଣ କି ଝିଅ ପିଲା ସାଙ୍ଗ ଥିବେ ଦଶ ପନ୍ଦର ଜଣ କି ଯେତିକି ଥିବେ।
ହଁ।
ତାପରେ କଲେଜ ଗଲା ବେଳକୁ ପୁଣି ନୂଆ ସାଙ୍ଗ କିଛି ପଶିଲେ। ପୁଣା ସାଙ୍ଗ କିଛି ବାହାରିଲେ।
ହୁଁ ହୁଁ।
ଆଉ ସେମାନେ ଯୋଉମାନେ ବାହାରି ଗଲେ ସେମାନଙ୍କ ସହ ଆଉ କଣ କଣ୍ଟାକ୍ଟ ରହିପାରିବ ସବୁବେଳେ?
ନା।
କିଛି ପିଲା କିଛି ଫ୍ରେଣ୍ଡ୍ ମାଇନସ୍ ସ୍କୁଲରୁ ଯିବେ। ତାପରେ କିଛି ଫ୍ରେଣ୍ଡ ହାଇସ୍କୁଲ ଯିବେ ତାପରେ କିଛି ଫ୍ରେଣ୍ଡ କଲେଜରୁ ଯିବେ। ଏମିତି ଯାଇ ଯାଇ ଯାଇ ଲାଷ୍ଟ କୁ ଡେଷ୍ଟିନେସନ ହଉଛି ଗୋଟେ ଜବ୍ ଆଉ। ସେଇଠି ଯେତିକି ଯାହା ରହିଲା ସେତିକିରେ ଚାଲିଲା ଆଉ ଉଁ
କିନ୍ତୁ ସ୍କୁଲୁ ଯେଉଁ ପ୍ରଥମରୁ ଦଶମ ଯୋଉ ସାଙ୍ଗ ପିଲା ରହିବେ ସେଇ ସେଇ ସାଙ୍ଗ ହିଁ ମାନେ ଜୀବନର ସ୍ମୃତି ରହିଯିବେ।
ହଁ ହଁ ସେଇମାନେ ହିଁ ଲାଷ୍ଟରୁ ଫାଷ୍ଟ ରହିବେ। ତା ଦେହରୁ କିଛିଟା ମାନେ ବଛା ହେଲା ଭଳିଆ ପିଲା ରହିଯିବେ ଆଉ।
ହଁ।
ସମତେ ତ ରହିପାରିବେନି ବଛା ହେଲା ଭଳିଆ ପିଲା କେତେଟା ରହିବେ ଆଉ। ବାକି ହାଇ ସ୍କୁ ସ୍କୁଲ ପୂର୍ବରୁ ଯଦି ମାଇନସ୍ ସ୍କୁଲ ଫେଣ୍ଡ ସବୁ ରହିବେ ସବୁ ରହିବେ। ମାଇନସ୍ ସ୍କୁଲ୍ କୋଉ ଫ୍ରେଣ୍ଡ୍ ଛାଡ଼ିବେନି। ହାଇ ସ୍କୁଲ୍ ଫ୍ରେଣ୍ଡ୍ ସବୁ ଛାଡ଼ି ଯିବେ ହୁଁ।
ମୋର ସେ ମାଇନସ୍ ସ୍କୁଲର ସାଙ୍ଗ ସେ ଜୀବନ ସାରା ରହିବେ ଆଉ। ସ ଯେତେବେଳେ ଦେଖା ହେଲେ ବି ସେ ସିଏ ମନେ ରହିବ କିନ୍ତୁ ଗୋଟେ କଲେଜ ସାଙ୍ଗ ସେ ପଛିଆ ଅନେଇଲେ ଦେଖିଲେ ଅନେଇବନି କିନ୍ତୁ ଗୋଟେ ମାଇନସ୍ ସ୍କୁଲ୍ ସାଙ୍ଗ ହଁ ଗୋଟେ ମାଇନସ୍ ସ୍କୁଲ୍ ସାଙ୍ଗ ସବୁବେଳେ ରହିବ।
ସିଏ ବୁଲିକି ଆସିବେ ସେଦି ତମେ ନଦେଖିଥିବ ସିଏ ଦେଖିଲେ ବୁଲିକି ଆସିବେ। କଲେଜ ସାଙ୍ଗ ଦେଖିଲେ ସ ଦେଖିବେ ଯଦି ଅନ୍ୟମନସ୍କ ସହିତ ପଳେଇବେ।
ହ କଲେଜ ସାଙ୍ଗ ତାଙ୍କର ଟିକେ ଅଲଗା କାହିଁକି ନା ଏତେ ଯେତିକି ଆଁ ସ୍କୁଲ୍ ସାଙ୍ଗ ଘର ମାନେ ଗାଁ ସ୍କୁଲ ସାଙ୍ଗ ଟଚ୍ ଅପ୍ ଥିବ କଲେଜ ସାଙ୍ଗ କଣ ଦି ତିନି ବର୍ଷ ଟଚ୍ ଅପ୍ ହଁ ସିଏ ସେଇ ସାଙ୍ଗ ତ ବୁଲିକି ଗଲେ ଗଲା କେତେ ପିଲା କଣ୍ଟାକ୍ଟର ଅଛନ୍ତି। କିନ୍ତୁ ସିଏ ବି ରହିବନି ତାଙ୍କର ବି ସେ ସେଇ ଗାଁ ସ୍କୁଲ ସାଙ୍ଗ ସହିତ କଣ୍ଟ୍ରାକ୍ଟ ରହିବ। ନା କି ସେ ହାଇସ୍କୁଲ କି କଲେଜ୍ ପିଲାଙ୍କ ସହିତ କଣ୍ଟାକଟ।
ହଁ।
ଏଇଆ କଥା ଆଉ କଲେଜ୍ ସରିଗଲାଣି?
କଲେଜ୍ ହଁ ସଗଲା କଲେଜ୍ ସଗଲା ନି ପଲସ୍ ସେ ସରିଲାଣିି ଆଉ କେତେ ସାଙ୍ଗ ସବୁ ଦେଖା ହଉଛନ୍ତି କେତେବେଳେ କେମିତି ଫୋନ୍ ଫୋନ୍ କରୁଚନ୍ତି ବେଳେଳେ। ଆଁ ହଁ ହଁ ପାଠ ପଢ଼ା ବୟସ ସାର୍ କଲେଜ୍ ଯିବନ ଯାଇଥିଲେଣି। ଆ ଏବେ ଖୋଜିଲେ ଆଉ କଣ ମିଳିବ ସେ ବ ଯିବା ଆଉ ସେ ସମୟ ମିଳିବନି।
ପୁରୁଣା ସ୍ମୃତି।
ହଁ ମନେ ହଉଛି ଆଉ ଥରେ ପଳାନ୍ତି ସେଇ ଚାବିଟା ମୋଡି ଦିଅନ୍ତି ଚାବିଟା ମୋଡି ଦେଇକି ପଢାନ୍ତି ସେଇ ପ୍ଲସ୍ ଟୁ କୁ ପଳାନ୍ତି ପୁଣି ଆଉ ଥରେ ଷ୍ଟାର୍ଟ ହୁଅନ୍ତା।
ନାଇଁ ନାଇଁ ପୁରା ଫାଷ୍ଟେ ପ୍ରଥମକୁ ପଳାନ୍ତେ ପ୍ରଥମରୁ ପୁରା ଷ୍ଟାର୍ଟ ହୁଅନ୍ତା।
ଏ ଏତେ ପଛରକୁ ଗଲେ ବୋରିଂ ହେଇଯିବ। ଠିକ୍ ନାଇଁ ଠିକ୍ ଅଛି ସେଇ ଅଷ୍ଟମ ନବମ ଦଶମ ପର୍ଯ୍ୟନ୍ତ ପଳେଇବ। ସେଇଠୁ?
ତ।
ଟିକେ ଗୋ୍ ଡ ଜବ ଷ୍ଟାର୍ଟ ମାଁ ଏଁ।
ନା ମୋ ଲାଇଫ୍ ର ସ୍ମୃତି ଅଛି କଣ? ଅ ମୋର ଯେତିକି ସାଙ୍ଗ ଅଛନ୍ତି ପୁରା ପଞ୍ଚମ ଶ୍ରେଣୀରୁ। ପଞ୍ଚମ ଶ୍ରେଣୀରୁ ସେଇ ସାଙ୍ଗ ଯେତିକି ଅଛନ୍ତି ଦଶମ ପର୍ଯ୍ୟନ୍ତ ସେଇ ସାଙ୍ଗ ହିଁ ମୋର୍ ଜୀବନରେ ମାନେ ସବୁ ଜୀବନ କ୍ଷେତ୍ରରେ ଅଛନ୍ତି। ତାପରେ କ କୁ ନୁ। ବାସ୍ ଯେତେବେଳେ କି ଯୋଉଠିକି ଯାହାକୁ ମନେ ପକେଇ ଆସିକି ମୋ ପାରେ ଠିଆ ହବ। ଆଉ ସେଇ ସାଙ୍ଗ ସବୁବେଳେ ଟାଇମ୍ ଦେବେ ଟାଇମ୍ ଦେବେ କଣ ସେଇ ସାଙ୍ଗ ରହିବେ ଜୀବନ ସାରା ରହିବେ।
ହଁ ଗାଁ ପାଖାପାଖି ପିଲାମାନେ ସେତ ରହିବେ ଆଉ।
ହଁ।
ଆଉ କଲେଜ୍ ସାଙ୍ଗ କଣ ସେ ପଢିଲେ ତାପରେ ନିଜେ ନିଜେ କୁଆଡେ କ୍ୟାରିୟର ଗଲେ। ତାପରେ ସିଏ ବି ଭୁଲିଯିବେ ମାସେ ଦି ମାସେ କଥା ହବେ ଭୁଲିଯିବେ।
ହଁ ହଁ। ଏ ଗାଁ ପିଲା ସବୁବେଳେ ରହିବେ।
ହୁଁ।
ତମେ ଯୁଆଡେ ଯିବ ଆସିଲେ ସେ ତ ଗାଁକୁ ଆସିବ ନା ଆଉ କୁଆଡେ ଯିବ ସେ ଗାଁକୁ ତ ଦିନେ ଯାଅ ଦଶ ଦିନି ଯାଅ କି ସବୁଦିନେ ରୁହ।
ହଁ।
ଥରେ ଟେ ହେଲେ ତ ତାଙ୍କ ମୁହଁ ମୁହଁ ଦେଖା ଦେଖି ମିଳିବ ନା ନାହିଁ।
ବାସେ୍ ବାସେ୍।
କିନ୍ତୁ ଯୋଉ ପିଲା ପ୍ଲସ୍ ଟୁ ପ୍ଲସ୍ ଥ୍ରୀ ସିଏ ଆଉ କଣ ମାନିବେ ସିଏ କୋଉ ରାସ୍ତାର ଘାଟରେ କଉ ନା କଉଠି ଦେ ଖାଇ ଦେଇଚି ଏଇଯୋଉ ଭୁଲରେ ଭୁଲରେ।
ଭୁଲେ।
ଆଉ ନହେଲେ ଫୋନ୍ କରିକି ଭେଟା ଭେଟି ହବାଟା ଏଟା ଅସମ୍ଭବ।
ଫୋନ୍ କରିକି କେବେଳେ ହାଲ୍ ଚାଲ୍ ବୁଝିବେନି କି କଣ ତୋ ଅସୁବିଧା କଣ କିଛି ବୁଝିବେନି।
ଇଏ ସେଇଟା ତ ହେଇପାରିବନି କାହିଁକି ନା ସମସ୍ତେ ନିଜ ନିଜ ଲାଇଫ୍ ରେ ବ୍ୟସ୍ତ ରହୁଚନ୍ତି। ଆଉ ଯେତିକି ମାନେ ଫାମିଲି ଫ୍ରେଣ୍ଡେ ଯେତିକି ଟଚ୍ ରେ ପୁରା ଟ୍ରଚ ଅଛନ୍ତି ସେ ସେଇମାନଙ୍କୁ ତ ସମୟ ଦଉନି ଆଉ। ଜଣେ ଦି ଗୋଟେ ଡ୍ୟୁଟି କରିବ ଆଠ ଘଣ୍ଟା ସମୟ ଯିବ ଦ କାମରେ।
ହଁ।
ଆଉ ଘଣ୍ଟା ଦି ଘଣ୍ଟା ଯିବ ତାର ଦି ଚାରି ଘଣ୍ଟା ଗଲା ନିତ୍ୟକର୍ମରେ ଶୋଇବାରେ ଗଲା କି ସମୟ ଆଉ ଫାମିଲିକି ସମୟ କେତେବେଳେ ଦବ ଆଉ ଫ୍ରେଣ୍ଡ କୁ ସମୟ କେତେବେଳେ ଦବ।
ହଁ ସେଇଟା ତ ଆଜିକାଲି ଦିନ ବାସ୍ ବାସ୍।
ସେଇଠୁ ଟଚଅପ୍ ଟା ସେଇଠୁ ହିଁ କଟେ। ଯେତେବେଳେ ଏନଗେଜ ହେଇଯିବ
ହୁଁ।
ସେଇଠୁ ଟଚ ଅପ୍ ଟା କଟିବ। ତାପରେ ହେଠୁ ସାଙ୍ଗମାନେ ଫୋନ କରିବେ ଆରେ କାହିଁକିରେ ଫୋନ କରୁନୁ କଣ ଭୁଲିଗଲୁ। ଆ ତ ତୁ ତ ବଡ ଲୋକ ହେଇଗଲୁ। ଏମତି। କିନ୍ତୁ ଅସୁବିଧା ଟା କଥାଟା କିଏ ବୁଝୁଛି। ଦେଖିଲାଳୁ ସେଇ ନିଜେ ଫୋନ କରିନଥିବ ଦିନେ। କିନ୍ତୁ ଦେଖିଲାବେଳୁ ସେ ସେଇ କଥା ଟା କହିବ। ମତେ ସେଇ କଥା ସବୁ ସାଙ୍ଗମାନେ କହିଥିଲେ ମୁଁ ସେମିତି ସେମିତି ସେଇ କଥା କହିବି ଆରେ ତୁ କହୁଥିଲୁ ଫୋନ କରିଚୁ କହିଲୁ ଦେଖିଆ ଟିକେ।
ହଁ।
ତୋତେ ତ ସମୟ ନାହିଁ ମତେ ତ ସମୟ ନାହି ଆଉ ତୁ ତ ମୁତୁରି ମୁଁ ତ ମୁତୁରି ଆଉ କହୁଛୁ କାହାକୁ।
ହୁଁ ହୁଁ ହୁଁ।
ଏନ୍ତିଆ କଥା ଆଉ।
ହୁଁ।
ଆଉ ଗାଁ ର ରଜ କେମିତି କଟିଲା?
ରଜ ବହୁତ ଧୁମଧାମରେ ହେଲା।
ହଁ।